ହ୍ୟାଲୋ!
ହଁ।
କଣ କରୁଚ?
ଏଇ ଶୋଇଥିଲି।
ଓହୋ! ଆ- ଖାଇବା ସଇଲାନି?
ହଁ, ଖାଇବା କେତେବେଳୁ ସରଲାଣି। ଆଉ ତମର
ହଁ, ଏଇନେ ସଇଲା ସାଁସ
ଅହ କଣ ଖାଇଲ?
ଆଗେ ଆମର ହେଇଥିଲା-ଆ-ଆ। ଛତୁ ଆଉ ଡାଲି ପୋଟଳ ଆଳୁ ଭଜା, ଆମ୍ବ ଅ ଆଉ ଗୋଟେ ପୋଇ ରାଇ ହେଇଥିଲା।
ଆଜି!
ହଁ। ହାଲୋ!
ଆଉ ଅଁ।
ମୋବାଇଲ ଟା ପାଖକୁ ଆଣିକି କଥ ହାଲୋ!
ଅଁ ଶୁବୁ
ତମର କଣ ଆଇଟମ୍ ହେଇଥିଲା ଆଜି? ହ୍ୟାଲୋ! ହ୍ୟାଲୋ! ତମର କଣ ଆଇଟମ୍ ହେଇଥିଲା ଆଜି? ହ୍ୟାଲୋ!
ହ୍ୟାଲୋ!
ତମର କଣ ଆଇଟମ୍ ହେଇଥିଲା ଆଜି?
ଚିକେନ୍।
ମୋବାଇଲ ଟା ଠିକ୍ ଯା ମୋବାଇଲି-ଇ ଆଉରି ପଦ କୁ ଆ।
କାଟିକି ଆଉଥିରେ କର।
ହାଲୋ!
ହଁ ହଁ।
ହଁ, ତମର କଣ ଆଇଟମ୍ ହେଇଥିଲା?
ଚିକେନ୍ ଆଉ ହଉଛି ଡାଲି। ପୋଟଳ ଆଳୁ ଭଜା,
ହୁଁ।
ହଁ।
ଆଉ,
ଆଉ କଣ କୁହ ଗରମ କେମିତି ହଉଛି ତମ ଆଡେ?
ଗରମ ତମର ତ ଏସି ତଳେ ସଉଚ! ଗରମ କଣ?
ନା ମ ଏସି ତଳେ କଣ ହେଲା ଲାଇନ ଯେତେବେଳେ କଟି ଯାଉଛି, ଯୋଉ ଗରମ ହଉଛି।
ସୋଲାର୍ ଲଗେଇନା କି ତମର?
ସୋଲାର୍ ହଁ ଲାଗିଚି ନା!
ହଁ ଲାଗିଛି ତ ଆଉ। ସୋଲାରରେ ଏ ସି ଚାଲୁନି କି? ଆମର କଣ କୁଲର ହଁ। କୁଲର କଣ ଥଣ୍ଡା ହବ ପାଣି ଘାଣ୍ଟିବ ଖାଲି।
ହଁ ନା କୁଲର ଆଗରେ ବସିଲେ କିନ୍ତୁ ଥଣ୍ଡା ଲାଗେ ନା।
ହଁ ଟିକେ ଟିକେ ଆଉ ସେଇଭଳିଆ ଆଉ ଯାହେଲେ ଏ ସି ଟା ଥଣ୍ଡା।
ହଁ ଏ ସି ଟା ତ ଥଣ୍ଡା ରହିବ ରୁମ ଟା ପୁରା ଥଣ୍ଡା ରଖିବ।
ହଁ।
ହୁଁ।
ଆଉ ତମ ଆଡ଼େ ଲକ୍ଷ୍ମୀ ପୂଜା ହଉଚି ନା ନାଇଁ?
ହଁ ଏ ବର୍ଷ କରିବେ ତ ପିଲା ସବୁ ପ୍ଲାନିଂ କରିଛନ୍ତି।
ହଁ।
ମ ।
ଲକ୍ଷ୍ମୀ ହଁ ଆମ ଆଡେ ବି ହଉଛି ଲକ୍ଷ୍ମୀ ପୂଜା।
ହୁଁ ହୁଁ ତମେ ଆଡେ କେମିତି କଣ କରନ୍ତି?
ଆମ ଆଡେ ଛଅ ସାତ ଦିନ ପୂଜା ହୁଏ ସବୁ ବ୍ରାହ୍ମଣ ଆସନ୍ତି ଲୋକଙ୍କୁ ଖାଇବାକୁ ଦିଅ ତି। ଅ ଏ ଯୋଉ ଲକ୍ଷ୍ମୀ ଠାକୁରଙ୍କ ଯୋଉ ତାଙ୍କ ବହି ପଢାଯାଏ ଛଅ ସାତ ଦିନ ହୁଏ। ହୁଁ
ହୁଁ।
ବ୍ରାହ୍ମଣ ଦି ଜଣ ଆସନ୍ତି ପଢ଼ନ୍ତି ବହି ପୁରା ଶ୍ଲୋକ।
ହୁଁ ହୁଁ।
ଗାଁ ଲୋକ ସବୁ ଭୋଜି ଖାଆନ୍ତି ଦି ଛ ଚାରି ଛଅ ଦିନି ହୁଏ ଆଉ।
ବଡ ଓଷା ତ ଗୁରୁବାରେ ହୁଏ।
ହଁ।
ହୁଁ। ଭୋଜି ଫୋଜି କେମିତି କଣ କରନ୍ତି?
ଭୋଜି ଅରୁଆ ଭାତ ଡାଲମା ଖଟା। ଆଉ ଗୋଟେ ମିକ୍ସ ଭେଜେ। ଆଉ ଗୋଟେ ଶାଗ ହଁ।
ହୁଁ ହୁଁ।
ଛଅ ସାତ ଦିନ ହୁଏ ଆଉ ପସ ତାପରେ ପଶ ପ୍ରଶେସନ ହୁଏ। ଡିଜେ ଆସେ ହଁ।
ହୁଁ ହୁଁ ଭଲ କରୁଛନ୍ତି ଛୁଆ ସବୁ ଗାଁ ର ଛୁଆ ମାନେ ମିଶିକି ବୋଧେ କରୁଥିବେ ଆଉ।
ହଁ। ଗାଁ ଘର ସବୁ ମିଶିକି କରୁଛନ୍ତି ସମସ୍ତେ ଆଉ ପିଲା ଯିଏ ଯାହା ରୋଜଗାର ଯେତିକି ପଇସା ଦଉଛନ୍ତି ଆଉ।
ହୁଁ ହୁଁ। ଉଁ ତମ ଆଡେ ଭଲ କରନ୍ତି ତ ଲକ୍ଷ୍ମୀ ପୂଜା ଆଉ।
ହଁ।
ଆଉ।
ଆମର ମୂର୍ତ୍ତି ତିଆରି ହୁଏ ମୂର୍ତ୍ତି ନ୍ଦ ପନ୍ଦର କୋଡିଏ ତିରିଶ ହଜାର ଟଙ୍କା ନିଅନ୍ତି ମୂର୍ତ୍ତି। ମିସ୍ତ୍ରୀ ଆସିବେ ଚାରି ଛଅ ଦିନ ଏଠି ଦଶ ଦିନ ପନ୍ଦର ଦିନ ଭଳିଆ ତିଆରି କରିବେ।
ହୁଁ ହୁଁ ମିସ୍ତ୍ରୀ ରୁହନ୍ତି ଗାଁ ରେ ନା?
ନାଇଁ ଆମର ସେଇଠି ରୁହନ୍ତି ତା ଆସିବେ ତାଙ୍କ ଟାଇମ ହେଲେ ପଳେଇବେ ସନ୍ଧ୍ୟାବେଳେ ପଳେଇବେ ପୁଣି ସକାଳେ ଆସିବେ। ଆଉ ସବୁ ମାଟି ମୁଟା ଆଣିକି ଦଉ ଦଳାଦଳି କରୁ ତାଙ୍କ ସହିତ।
ଓହୋ ଭଲ ତାହେଲେ ଆଉ ବଡ ମୂର୍ତ୍ତି କର ବୋଧେ?
ହଁ।
ହୁଁ ହୁଁ। ସବୁ ମୂର୍ତ୍ତି ଗୁରା ପଦ୍ମ ଉପରେ ବସିକି?
ହଁ।
ସବୁ ମୂର୍ତ୍ତି ବୋଧେ ପଦ୍ମ ଉପରେ ବସିକି କରନା କଣ?
ନାଇଁ ସବୁ ବର୍ଷ ନୂଆ ନୂଆ ଷ୍ଟାଇଲ ଆଉ।
ତାଙ୍କୁ ଫଟୋ ଦେଖେଇ ଦଉଥିବ ସେ କରୁଥିବେ ଆଉ।
ହଁ। ଯୋଉ ବର୍ଷ ଯେମିତି ପିଲା କହିବେ ଏକଜୁଟ ହେବେ କହିବେ ଏଇ ଅଳିଆ ତିଆରି କରିବେ। ଏଇଭଳିଆ ହବ ଆଉ। ବଜେଟ କୁ ନେଇକି। ତିଆରି ହୁଏ ଆଉ।
ଆଉ ଟେଣ୍ଟ ଫେଣ୍ଟ ମାରୁଥିବ ତ ବଡ ଆକାରରେ?
ହଁ ଯୋଉ ଦିଇଶହ ତିନିଶହ ଲୋକ ବସିବେ ଖାଇବେ। ଟେଣ୍ଟ ମରା ହବ ସେଇଭଳିଆ। ଆଉ ଲାଇଟ ଫାଇଟ ଲାଇଟ ଟଣ୍ଟ ମରା
ଓ ସନ୍ଧ୍ୟା ସମୟରେ କଣ କୀର୍ତ୍ତନ କର?
ଭଜନ ସନ୍ଧ୍ୟା ହୁଏ।
ହୁଁ ହୁଁ।
ବାହାରୁ ଲୋକ ଆସନ୍ତି।
ତମ ଆଡେ ଭଲ କରନ୍ତି ଲକ୍ଷ୍ମୀ ପୂଜା ଆଉ ବଡ ଆକାର ରେ।
ଯାତ୍ରା ପାଟି ପଡେ ବଡ ବଡ ଯାତ୍ରା ପାଟି। ସର୍ଣ୍ଣ ମହଲରିବା ପରେ ଦି ଚାରି ଦିନ ହୁଏ। ଲୋକ ଲୋକ ପ୍ରବଳ ହୁଅନ୍ତି।
ଓହୋ। ତମର ସେ ପଡିଆରେ କର ନା କଣ ନା ମଣ୍ଡପରେ?
ନାଇଁ ଆମ ଗାଁ ଛକରେ ହୁଏ।
ହୁଁ ହୁଁ। ଆଉ କଣ? ଲକ୍ଷ୍ମୀ ପୂଜା ତ ସବୁଠି ହୁଏ ଫେମସ ହୁଏ ତମ ସାଇଟରେ ବେଶୀ ହୁଏ ଭଲ।
ହଁ।
ହଁ।
ଆଉ ତମର ଧାନ ତଳି ଫଳି ପକେଇଲଣି?
ହଁ ଏଥର ତ ପକେଇଛନ୍ତି ଯେ, କଣ ହବ କିଏ ଜାଣିଛି ବର୍ଷା ନାହିଁ କିଛି ନାହିଁ।
ଆଉ?
ନା।
ବର୍ଷା ହଉନି ଖାଲି ଗରମ ଯୋଶରେ ହୋଉଛି ଖରା।
ଶୁଖିଲା ଶୁଖିଲା ଦେଖା ହଉଛି।
ହୁଁ।
ହୁଁ। ବର୍ଷା ଦିନ ଆଇଲା କିନ୍ତୁ ବର୍ଷା ନାହିଁ।
ବର୍ଷା ଟିକେ ମୌସୁମୀ ଆସିବ ଲେଟ ରେ ଆଉ।
ହଁ ତମ ଆଡେ ଗୁଳୁଗୁଳି ହଉନି କି?
ହଁ।
ହଁ ହଁ। ଆଉ ତମ ଆଡେ କଣ ଧାନ ଫନ ତଳି ପକେଇଲେଣି?
ହଁ ଚାଲିଛି ଆଉ। ପାଣି ଟିକେ ସର୍ଟେଜକୁୁ ଲୋକ ପକଉଛନ୍ତି ଦେଖିକି ବର୍ଷ। ଶା ହେଲେ ଯାଇକି ହବ ଆଉ ପକେଇବେ ଆଉ।
ହୁଁ ହୁଁ।
ଯୋଉ ପାଣି ଜାଗା ଦେଖିକି ଆଗେ ପକେଇ ଦଉଛନ୍ତି ତା ପକେଇବେ ଲୋକ ଦେଖିକି ଆସ୍ତେ ଆସ୍ତେ ଆଉ।
ଅ ହୋ। ହଁ ଏଥର ତ ସବୁଆଡେ ସେମିତି ବର୍ଷା କିଛି ନାହିଁ ଖାଲି ଗରମ ହଉଛି ଗୁଳୁଗୁଳି। କଣ ସେ ଧାନ ହବ କେଜାଣି?
ମୌସୁମୀ ଆସିଲେ ହବ ଆଉ ଦେଖିକି ଆଉ।
ହୁଁ।
ଏ ବର୍ଷ ମରୁଡି ହବ କଣ କହୁଛନ୍ତି।
କିଏ ଜାନ ନ୍ୟୁଜ୍ ରେ ତ କାଇ କିଛି ଦେଖଉନି ବର୍ଷା ପାଣି ପବନ କିଛି ଦେଖଉନି।
କଣ ଏଲି ନା ଆଉଛି ଏଥର ମରୁଡି ହବ।
ଓ ହୋ। ହେଲି ନା କଣ ମରୁ ଡ଼ି ନା ନା ବର୍ଷା ନା
ନା ନା ଗୋଟେ ସମୁଦ୍ରରେ ଏଲିନା ଆଉଛି କଣ ଖରା ପ୍ରବଳ ହବ ଏ ବର୍ଷ।
ଓହୋ ଆ ଏଥର ତାହେଲେ ସବୁ ଏଥର ସବୁ ଜମି ବାଡି଼ ସବୁ ଟାଙ୍ଗାରା ହେଲା ଆଉ।
ହଁ ମରୁଡି ଟାଇପ ର ହବ ଆଉ ଯେମିତି ଆ ଆର ବର୍ଷ ର୍ଷ ଭଳିଆ ଧାନ ଅଧିକ ହେଇଥିଲା ଲୋକଙ୍କର ସେମିତି ହବନି ଏଇ ବର୍ଷ ଆଉ ଟିକେ କମ ଫସଲ କମ ହବ ଆଉ।
ହୁଁ ହୁଁ ବହୁତ ଲୋକ ହନ୍ତ ସନ୍ତ ହେବେ ଏଥର।
ହଁ। ହନ୍ତ ସନ୍ତ କଣ ଲୋକଙ୍କ ଧାନ ଦେଖିକି କରିବେ ଆଉ। ଯୋଉଟା ପାଣି ଜାଗା ସେଠି ହବ ଧାନ ଖରା ଯୋଉଟା ହବନି ଆଉ।
ହଁ। ଯାହା ବିଲକୁ ପାଣି ଗଲା ଧାନ ହବ ଯାହା ବିଲକୁ ପାଣି ଗଲାନି ଧାନ ହବନି ଆଉ।
ପାଣି ମଟର ମଡେଇକି ନହେଲେ କରିବେ ଆଉ କଣ କରିବେ।
ହଁ।
ନହେଲେ ଖାଇବେ କଣ?
ହଁ ସେଟା ବି ସତ କଥା ଲୋ ଲୋକ ତ ଧାନ ଉପରେ ହିଁ ଭରସା କରିଛନ୍ତି।
କଷ୍ଟ କରିବାକୁ ପଡିବ ଆଉ।
ହୁଁ ହୁଁ।
ଧାନ ନ କଲେ ସବୁ ଓପାସ। ଚାଉଳ ହେଲେ ସିନା ଖାଇ ଚାଉଳ ହେଲେ ସିନା ଖାଇବ ନହେଲେ ଖାଇବ କେମିତି? କେନାଲ ପାଣି ଆସିବ ଲୋକ ମଡେଇକି କରିବେ ଆଉ।
ହଁ ଦେଖା ଯାଉ କଣ ହଉଛି ବର୍ଷା ଟାକୁ ସବୁ ଟିକେ ଅନେଇଛନ୍ତି।
ହୁଁ।
ହଁ। ବର୍ଷା ଉପରେ ଲୋକଙ୍କର ବେଶୀ ଭରସା।
ଲୋକ ମଡେଇକି ଆସ୍ତେ ଆସ୍ତେ କରିବେ ସବୁବେଳେ ଆଉ ଏଥର ଟିକେ ପାଣି ମଡେଇକି କରିବେ ଫସଲ ଆଉ।
ହଁ ହଁ
ହଉ ତାହେଲେ ରଖୁଛି ଆଉ କଣ?
ହଉ ରଖ।
ପରେ କଲ କରିବି ଆଉ।